ହାଲୋ।
ହଁ ଅଁ।
ହଁ କଣ କରୁଚୁ? ମୁଁ ଏବେ ପୂଜା କରିକି ଆସିଲି। ତୁ କଣ କରୁଚୁ?
ମୁଁ ଶୋଇଛି।
ରୋଷେଇ କଣ ଆଜି?
ରୋଷେଇ ସକାଳେ ମୁଁ ପନିପରିବା କାଟିକି ଦେଇଦେଲି ତାକୁ। ସିଏ ବସେଇଥିଲା ସୋରିଷ ବଟା ଦେଇକି କଣ ଲାଉ ଟ ଡାଲି ଆଳୁ ବାଇଗଣ ପକେଇକି କଣ ଗୋଟେ ତରକାରୀ କରିଥିଲା।
ହୁଁ ହୁଁ ହୁଁ
ଆଉ କଲରା ଭାଜିଥିଲା।
ହୁଁ ଏବେ?
ଏବେ ମୁ ପଳେଇଆଲିି ରେଙ୍ଗାଲି।
କେବେ ଆସିଲୁ।
ମୁଇଁ ଚାରିଟାରେ ଆସିକି ପହଞ୍ଚିଲି। ପୁଣି ଥରେ ମଙ୍ଗଳବାର ଦିନ ପଳେଇବି।
ଆଛା, ଶନି ରବି ସୋମ ମଙ୍ଗଳ ଆଉ ଆସିବୁ।
ଆସିବି ଆଉ ଆର ସପ୍ତାହ ଆଡକୁ।
ନା ଆଉ ସପ୍ତାହରେ ତ ଥିବୁ ଆଉ ସପ୍ତାହରେ କେମିତି ଆସିବ ମାନେ ସେ ଶନି ରବି।
ଗୁରୁବାର କି ବୁଧବାର ଦିନର ସନ୍ଧ୍ୟା ଏମିତି ଆସିବୁ ଗୁରୁବାର ଆସିବୁ ବୋଧେ ଆଉ।
ଗୁରୁବାରେ ଆସନ୍ତିନି ଲୋ ମା।
ହଁ ତ ମୋର ନିକ ନିିଆ ଜିନିଷକୁ ମୁଁ ଦେଖିକି ବସିବି।
ଆଉ ଘର କାମ କୋଉ ଯାଇଁ ଗଲାଣି?
ଘର କାମ ସେପ୍ଟିକ ଟ୍ୟାଙ୍କି ବନୁଛି ତଉ। ଲାଟିନ ର ଯଉ ଟାଙ୍କ। ସେ ଟାଙ୍କିବ
ହୁଁ ହୁଁ ହୁଁ ହଁ ତମ ଘରୁଠୁ କେତେ ବାଟ ସେଇଟା?
ଉଁ ତେର କିଲୋମିଟର ହବ।
ସେପାରେଟ ଦି ଭାଇଙ୍କର ନା ଗୋ ଟେ ଜାଗାରେ ହିଁ।
ନାଇଁ ସେପାରେଟ କରେଇବୁ?
ଆଚ୍ଛା ହଁ ମାନେ ସେଇଟା ହେଇଗଲା ପରେ ଏପଟେ ପଳେଇବ ରେଗାଲି ରୁ।
ହଁ ମୁଁ ତ ରେଙ୍ଗାଲରୁୁ ପଳେଇବି କିନ୍ତୁ ଆମେ ଯୋଉ ଘର କରୁଛୁ ଏବେ
ହୁଁ ହୁଁ।
ଦୁଇ ଜଣଙ୍କ ପାଇଁ ଗୋଟିଏ ଫ୍ଲୋର ରେ ହିଁ ହଉଥିଲା।
ଆଛା।
ଯେ ମୁଁ ମନା କଲି ମୁଁ କହିଲି ଦେଖି ଏବେ ସେ କାମ କରିବାକୁ ପେ ବୋଲେ ଝଗଡା ହେଇଯାଉଛି। ମୁଁ ଭାଇଙ୍କୁ କହିଲି ମୋ ଶାଶୁ କ କହିଲି ଫାଷ୍ଟ ମୋ ଶାଶୁଙ୍କୁ ଯେତେବେଳେ ଯେତେବେଳେ କହିଲି ସେ କହିଲେ ଯେ ହଁ ଲିଜା ଠିକ କଥା କହୁଛି କାହିଁକିନା ସି ଆମକୁ ଖଟଉଛି ଏଇଠି ଆଉ ସବୁବେଳେ ସିଏ ତା ଛୁଆ କାମ କରିବ କି ତାକୁ ସାହାଯ୍ୟ କରିବ ବୋଲି ସେ ହଉଛି ଆଉ ଆଉ ଇଏ କାହିଁକି ଏକୁଟିଆ ଟା ସେଇ ହଉଠି ହଇରାଣ ହଉ ଯୋଉଠି ଆମେ ତା ତା ସାମ୍ନାରେ ଖଟୁଛୁ।
ହଁ ହଁ ହଁ।
ମତେ ବି ସିଏ ରଖେଇ ଦବ କି? ଆଉ ସେ ଯେ କହୁଛି ଅଲଗା କରିବା କଥା ଅଲଗା ହିଁ କରିଦେ। ମାନେ ମୁଁ ଯେତେବେଳେ ଭାଇଙ୍କୁ ଫାଷ୍ଟ କହିଥିଲି ଭାଇ କହିଲେ ମୋ ବୋଉ ଯଦି କହିବ ବୋଲି ମୁଁ କରିବି ତାପରେ ଯାଇ ସେ ତାଙ୍କ ମାଆଙ୍କୁ ପଚ ଚାଲେ ସେ କହେ ହଁ ଲିଜା ଠିକ କଥା କହୁଛି। ତା ପରେ ଭାଇ ଏବେ ରେ ରାଜି ହେଇଛନ୍ତି। ଅଲଗା କରିବେ ବୋଲି ଆଉ ତା ତଳ ଟା ତ ମାନେ ଗ୍ରାଉଣ୍ଡ ଫ୍ଲୋର ଟା ପୁରା ଛାଡି ଦବୁ। କିଛି ବନେଇବୁନି ଘର ମାନେ ରୁମ କିଛି ବନା ହବନି।
ଓହୋ କେତେ ମହଲା କରୁଛ କି?
ଆଁ
କେତେ ମହଲା କରୁଛ?
ତିନି।
ଆ ହ।
ଆଉ ସେକଣ୍ଡ ମାନେ ଯୋଉ ଗ୍ରାଉଣ୍ଡ ଫ୍ଲୋର ଗଲା ଫାଷ୍ଟ ଫ୍ଲୋର ଟା। ସେଇଟା ଥ୍ରୀ ବି ଏଚ କେ ର ଗୋଟେ ରୁମ ହବ।
ହଁ।
ଥ୍ରି ବି ଏଚ କେ ମାନେ ତିନି ବଖରା ଘର
ଝିଲି ବୁଝିଲି।
ତିନି ବଖରା ଘର ହବ ଆଉ ହଲ ଟା ହବ ଆଉ ଉ ରୋଷେ ସେଇ ଘର ଠାକୁର ଘର ଆଉ ବାଲକୋନୀ ଲାଟିନ୍ ବାଥରୁମ୍ ଗୋଟେ ଆଟା ଟାଜ୍ ବାଲା ଆଉ ଗୋଟେ କମନ ବାଲା।
ଓ ହଁ।
ଆଉ ଉପରେ ତାଙ୍କ ମାନଙ୍କ ପାଇଁ ୱାନ ବି ଏଚ କେ ର ଗୋଟେ ହବ ଆଉ।
ଆଛା।
ତା ଆମ ଜାଗା ସାଇଡରେ ତା ପାଇଁ ଜାଗା ଟା କିଣୁଛୁ।
ହଁ ହଁ।
ସେ ତାର ଘ ତାର ଯେତେବେଳେ ଭବିଷ୍ୟତରେ ପଇସା ପତ୍ର ହବ ସେ ତାର ଅଲଗା କରିବ ଯଦି କରିବ।
ତମେ କିଣିଲ?
ନି ଇଏ ବି କିଛି ଦଉଛନ୍ତି ସିଏ ବି ର ମାନେ ଆଣିଛି କିଛି ଆଉ।
ଓହୋ।
ମୋର ଦେଖ ଇଏ ଦେଇ ଦଉଛନ୍ତି ସିଏ ଦେଇ ଦଉଛନ୍ତି ମୋର ସେଇଥିରେ କିଛି ନାହିଁ। ମୁଁ କହିବା କଥା ତମେ ଯହାବି କରୁଛ କିନ୍ତୁ ନିଜ ଭବିଷ୍ୟତ ଫାଷ୍ଟ ଦେଖ ତାପରେ ଅନ୍ୟମାନଙ୍କ କଥା ଚିନ୍ତା କରିବ।
। ହଁ ସେଇଟା ଠିକ କଥା ଆଜିକା ଟାଇମ ରେ ନିଜ ରକ୍ତର ଭଉଣୀ ନିଜର ହଉନି, ଏମାନେ କାହିଁ ନିଜର ହେବେ?
ନାଇଁ ଦି ଭାଇ ଯାକ ଦେଖେ ମୁଁ କହୁଛି ଯେ ଦି ଭାଇଙ୍କ ଭିତରେ ସମ୍ପର୍କ ବହୁତ ଭଲ ଅଛି।
ହଁ।
କାହିଁକିନା ଏଇ ଦି ଭାଇ ସିନା ଭଲ ଅଛନ୍ତି ପୁରୁଷ ଲୋକ ତ ସେମାନେ ବାହାରକୁ ହିଁ ସବୁଦିନ ଯିବେ।
ହୁଁ।
ଘରେ ସ୍ତ୍ରୀ ଲୋକ ରହିବେ। ଆସିଲା ବେଳକୁ ଇଏ ମୁହଁ ଫୁଲେଇଥିବ ସିଏ ଆସିକି ନା କହୁଥିବ ତୋ ଭାଉଜ ସେମିତି କଲା ମୁଁ ଯାଇକି ତାଙ୍କୁ କହୁଥିବି ତୋ ଭାଇର ସ୍ତ୍ରୀ ସେମିତି କରିଲା। ତାଠୁ ଭଲ ଯେ ଅଲଗା ଅଲଗା କରିକି ରହିଲେ। ଏବେ ଦେଖେ ଯଦି ଶାଶୁ ଶଶୁର ଘର ଟା ବନେଇଥାନ୍ତେ ତ ମୁଁ ମୋ ମୁଣ୍ଡ ପୋତିକିନା ରହିଥାନ୍ତି କି ନାଇଁ? ମୋ ସ୍ଵାମୀ ବନଉଛି ମାନେ ମୁଁ କହିପାରିବି।
ନିହାତି।
ହୁଁ।
ଆଉ ଏପଟକୁ କେବେ ଆସିବୁ?
ଆଉ ଯିବି ନାହିଁ। ଆଉ କଥା ରେ ବି ନାଇଁ ଯେତେ ଭାଇ ସେତେ ଘର।
ତୁ କଣ ସୋନ ଦିଦିଙ୍କ ଭଳିଆ ଡାଇଲଗ୍ ମାରିଲୁଣି ତାଙ୍କର ଡାଇଲଗ୍ ଏଇଟା କମନ ଡାଇଲଗ୍। ସବୁବେଳେ ସିଏ ମାରିବେ, ଯେତେ ଭାଇ ସେତେ ଘର।
ଆରେ ସେଇଟା ସତ କଥା ଯେତେ ଭାଇ ସେତେ ଘର। କାହିଁକି କିଏ କଷ୍ଟ ପାଇବାକୁ ଚାହିଁବ ମୁଁ କାହିଁକି କଷ୍ଟ ପାଇବି ମୁଁ ଅନ୍ୟମାନଙ୍କ ପାଇଁ ମୁଁ କଷ୍ଟ ପାଇ ପାରିବିନି।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
କାହିଁକିନା ତାର ଆଜି ଛୁଆଟେ ଅଛି ସେ କହୁଛି ହେ ମୋ ଛୁଆର ଭବିଷ୍ୟତ କଥା କିଛି ଚିନ୍ତା କରୁ ମୋ କାଲି କି ଛୁଆପଟେ ହବ ଆମେ ତ ଆମ ଛୁଆମାନଙ୍କର ଭବିଷ୍ୟତ ଏବେଠୁ ହିଁ ଦେଖିବୁ ନା, ତା ବୋଲି ନୁହେଁ ସେ ଅନ୍ୟ ଛୁଆ ଦିଅରର ପୁଅ ହଉ କି ଭଉଣୀର ପୁଅ ହଉ କି ନଣନ୍ଦର ବି ପୁଅ ହଉ ହଁ ଆମେ ତା ଆମେ ଆମର କର୍ତ୍ତବ୍ୟ କରିବୁ ଯେତିକି ଦେବା କଥା ତାପରେ ନୁହଁ ଯେ ଆମେ ସବୁ ଜିନିଷ ଲେଖିଦବୁ ତାଙ୍କ ନାଁରେ।
ହଁ ସେଇଟା ଠିକ କଥା ଆମ ଘରେ ଯୋଉଟା ଚାଲିଛି ସେଇଟା ଭୁଲ। ସବୁ ଜିନିଷ ନଣନ୍ଦ ନାଁରେ କରିବାଟା ସେଇଟା ଭୁଲ। ଏମାନେ ଦି ଭାଇ ବି କହୁଛନ୍ତି ହଁ କରିଦିଅ।
ମୁଁ କହିବା କଥା ଖୁସିରେ ହଁ ବହୁତ ଅଛି ଖୁସିରେ ଦଉଛ ଦିଅ। ନିଜେ ଚଳିବା ପାଇଁ ଅସୁବିଧା ହଉଥିବ ତମେ ଦେଇଦବ ହବନି ନା।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
କାହିଁକିନା ଆମକୁ ବି ଆଗକୁ ବଛିବାକୁ ଦରକାର। ଏବେ ସମୟଟା ଠିକ ଚାଲିଛି ଭବିଷ୍ୟତ ସମୟ ଠିକ ଥିବ ବୋଲି କଣ ଭରସା ଅଛି କହୁନ।
ହୁଁ ହୁଁ। କାରରେ ଯିବା ଆସିବା କରୁଛୁ ନା ବାଇକରେ?
କାରରେ। ମୁଁ ବାଇକରେ ଦିନେ ପଡ଼ି ଯାଇଥାନ୍ତି। ତୋ ଭାଇ ଆଉ ଡରିକି ବାଇକରେ ନେଉନାହାନ୍ତି। ହେଇଗଲାଣି କେତେ ଦିନ ଆସିକି ସେ ହମ୍ପସ ଗୁଡ଼ାକ ଯୋଉ ଅଛି, ଗୋଟେ ଟ୍ରକ୍ ଆସୁଥିଲା ଭାଇ ଆଉ ଜାଣିନାହାନ୍ତି ଗାଡ଼ିର ସ୍ପିଡଟା ଅଧିକ ଥିଲା। ମୁଁ ପୁରା ଉଠି ଗଲି ତିନି ଏ ଦୁଇ ଫୁଟ ଉପରକୁ ଯେମିତି ଉଠି ପଡିଲା ଟାଇପର ହେଇଯାଇଛି।
ଏ ଭାଇ।
ତୋ ଭାଇ ଆଉ ସେଦିନଠୁ ଡରିକି ଆଉ ନଉନାହାନ୍ତି ତାପରେ ମୁଁ ବି ରାଗିକିନା ଯିବିନି। ଯଦି ସେମାନେ କାରରେ ବୁଲିବା ପାଇଁ ଯାଇପାରୁଛନ୍ତି ପାଣ୍ଟାଲୁନ ଯିବେ ଯୁଡିଓ ଯିବେ ଯେ କାରରେ ଯିବେ। ଆଉ ମୁଁ କାହିଁକି ରେଙ୍ଗାଲିରୁ ବାଇକିରେ ବୋହି ହେଇକି ଯିବି ତାଠୁ ଭୋଉନ୍ତୁ ମୋ ମୋ ସ୍ଵାମୀର କାର କାରନା ମୁଁ କାରରେ କାଇଁ ଯିବିନି।
ହଁ।
ହିଂସ୍ରୁ ଗୁଟିଏ ବୁଦ୍ଧି ବି ବାହାର କରିବାକୁ ପଡେ ବୁଝିଲୁ।
ମୁଁ ସେଇରା ଦେଖୁଚି ଏବେ ତୁ କେତେ ଚେଞ୍ଜ ହେଇଗଲୁଣି ବଦଳି ଗଲୁଣି ପୁରା ଆଗଠୁ।
ହେବାକୁ ପୋଡୁଚି ମୋର କଣ ସବୁବେଳେ ସମୟ ଏମିତି ହେଇକି ରହିଥିବ ନା ଙ୍କ
କାହିଁକି ନା ମୁଁ ଆଖି ଆଗରେ ଦେଖୁଛି ମୁଁ କଷ୍ଟଟା ପାଇଚି। ମୁଁ ମୁଁ ଯେତିକି ପାଇଚି ଯଦି ମୁଁ ଅନ୍ୟମାନଙ୍କ ସାମ୍ନାରେ ସୋଅପ ନ କରିବି ହବ କେମତି ସେମାନେ କେବଳ ତାଙ୍କ କଥା କହିବେ ମୋ କଥା କିଏ ବୁଝିବ
ହଁ।
ସ୍ୱାର୍ଥପର ହେବାକୁ ହିଁ ପଡିବ। ବିନା ସ୍ଵାର୍ଥରେ ତ ଦୁନିଆ ଚାଲେନି ଆଉ ମୁଁ କାହିଁକି ଉଁ ସ୍ଵାର୍ଥପର ହେବିନି।
ଠିକ କଥା ସେଇଟା ବି। ତର ମନ୍ଥଲି ଆସିଗଲାଣି ଏଇ ମାସରେ ଏ
କଣ?
ପିରିଅଡ
ମୋର ଆଜି ସାତ ଦିନ।
ଅହ। ତୁ ଟିକେ ଟ୍ରାଭେଲିଂ ଟା କମ୍ କରୁଥା ଏବେ ମାନେ ବେଶୀ ଧଡ଼କଚରେ ଯିବା ଆସିବା କରନା।
ନାଇଁ ଆମର ଟ୍ରାଭେଲିଂ କମ ହବନି ଆମେ ଯିବୁ ହିଁ।
ହୁଁ।
ନ ଗଲେ ହବନି ଏଇଟା ବି ଦେଖିବାକୁ ପଡିବ ସେଟା ବି ଦେଖିବାକୁ ପଡିବ ନା।
ହଁ ଦିଟାକୁ ତ ଦେଖିବାକୁ ପଡିବ ତାପରେ ତୁ ଘରର ବଡ ବି ସବୁ ଜିନିଷକୁୁ ମ୍ୟାନେଜ କରିବୁ।
ଘର ବଡ ବୋଲି ନୁହଁ ମୋ ଘର କାମ ହଉଚି ମୁଁ ଯିବି। ମତେ ସିଏ କହିବାଟା ବି ଠିକ। ମୁଁ ଖାଲି ମୋତେ ଟିକେ ପ୍ରେସର ହଉଚି କାହିଁକିନା ମତେ ଦେଖିଲା ମାତ୍ରକେ କାମରୁ ଓହୁରି ଯାଉଚନ୍ତି। ପାରୁନି ମୁଁ ସେଥିପାଇଁ ଚିଡ ଚିଡ ହଉଚି।
ମାନେ କେହି ହେଲ୍ପ କରୁନାହାନ୍ତି
କରନ୍ତି।
ଉଁ ହୁଁ।
କରନ୍ତି ନା ଶାଶୁ
ଶାଶୁ କରନ୍ତି
ଆଉ ଯା ଥିଲାବେଳେ ସେ ତାର ହଁ କଟା କଟି କରେ ସବୁ କରେ। ଖାଲି ପରିବା କାଟିଦବ ଆଉ ପଡିବ। ବାକି ସବୁ କାମ ତୁ ତୋର କରୁଥା ମୋର ହବନି ସେତିକି ମୁଁ କରପାରିବିନି।
ସେତିକି ତ କରୁଚି ସିଏ ସୋନା ଦିଦି ତ ହଲିବେନି। ସେ ଶୋଇକି ରହିବେ।
ସିଏ ତ ବଡ ଇଟା ସାନ ସିଏ ବସିବ ମୁଁ କାମ କରିବି କି
ଯିଏକି ବଡ ସାନ ର ମ୍ୟାଟର କରୁନି ଏଇଟି। ଜଣେ ଯଦି ରହୁଚି ଦି ଜଣ ଯାକ ଏକା ଭଳିଆ କାମ କରିବ ଜଣେ ମରି ପଡିକି କାମ କରୁ ଥୁବ ଆଉ ଜଣେ ଶୋଇବ ବଡ ବୋଲି
ଦେଖେ ମୁଁ ସେଇଟା ତା ସପକ୍ଷରେ କହୁନି କି ମୁଁ ମୋ ସପକ୍ଷରେ ବି କହୁନି। ପ ମାନେ ହୁଏ ସେମିତି। ବଡ ମାନେ କମ କରିବା କଥା ସାନ ମାନ ଟିକେ ଅଧିକା କରିବା। କିନ୍ତୁ ମୋ କ୍ଷେତ୍ରରେ ମୁଁ ଅଧିକା କରୁଛି।
ି କେବେ ଓ୍ଲେଇବନି ବେଡ ରୁମ୍
ସେଇଟା ଏମତି ହବ ଆଉ ଜଣେ ବସିକି ରହୁଥିବା ଆଉ ଜଣେ ଖଟିକି ରଉଥିବା ହବନି
ସେଇଆ ତ ସେ ଜମା ଓହ୍ଲାନ୍ତିନି ବେଟରୁ ସି ଶୋଇକି ରହିବେ ମାନେ ପାଣି ଗ୍ଲାସ ଟବେ ନେବେନି।
ତମେ ଚାକରରାଣଣି ରଖିଦିଅ ଯାହାକୁ ଏମିତି ଦରକାର ଚାକରହାଣଣି ରଖିଦିଅ।
ହଁ। ଏବେ ଗାଁ କ ଯିବେ ଏଇ ରବିବାର ବୋଧେ ଯିବେ କି ଆରୁ ରବିବାର ଯିବେ କିବେ ଗୋଟେ ଯିବେ। ଏ ରବର ବୋଧେ ଟିକେଟ ହେଲାନି କି କଣ ଯିବେନି ଯାଇନାହାନ୍ତି। ମରିବୁ ଆଉ ମୋ ଶାଶୁଟି ଆଉ
କାହିଁକି ସେ ତାଙ୍କ ବାପ ଘର
ବାପା ଘରକୁ ଯିବେ କିନ୍ତୁ ପୁଅ କ ଛାଡିକି ଯିବେ। ବାପା ଘର ନୁହଁ ପିଇସି ଘରେ ରହିବେ ବାପ ଘରକୁ ସେ ଯାଉଛନ୍ତି କି ତାଙ୍କ ସାାବୁତା ମା ଅଛି ସେ
ହଁ ହଉ ହଉ ଠିକ ଅଛି।
ହୁଁ।
ହୁଁ।
ଆଉ ହୁଁ ହୁଁ ହୁଁ ରଖୁଛି।